ହ୍ୟାଲୋ ହଁ। ଆପଣ କଣ କରୁଛନ୍ତି?
ବର୍ତ୍ତମାନ ମୁଁ ଘର କାମ ଥିଲେ ତ ଘର କାମ କରୁଥିଲି ଆଉ। ଆପଣ?
ମୁଁ ଏବେ ରୋଷେଇ ଚାଲିଛି ତରକାରୀ ବସେଇଛି ତ।
କି ତରକାରୀ ହେଇଛି?
ଆମର ଆଜି କଙ୍କଡା ହେଇଛି, ଚୁଙ୍ଗୁଡି ହେଇଛି, ଆଉ ମାଛ ଖାଲି ସାଧା ଭଜା ହେଇଛି। ମୋ ଝିଅ ଖାଇବ ତ ଆଉ ମୋର ଗୋଟେ ନଣନ୍ଦ ଆସିଛନ୍ତି। ତ ସିଏ ସାଧା ଖାଇବେ ତ ତାଙ୍କ ପାଇଁକା ପନିର ହେଇଛି ଡାଲି ହେଇଛି ଆଉ।
ହଁ ହଁ ଆମର ଆଜି ଗୋଟେ ପୁରା ଓଡିଆ ଘର ଷ୍ଟାଇଲରେ ପୁରା ହେଇଛି ଗୋଟେ ମୁଢି ଘାଣ୍ଟ ତରକାରୀ। ଆଉ ଡାଲି ଭାତ ଏଇଭଳି ହେଇଚି ଆଉ।
ଆପଣଙ୍କୁ ଭେଜ୍ ଭଲ ଲାଗେ ନାଁ ନନ ଭେଜ୍ ଭଲ ଲାଗେ?
ମୋର ମୁଁ ତ ପୁରା ମାନେ ଆଇଁଷ ଆଉ। ମତେ ଆଇଁଷ ଭଉତ ପସନ୍ଦ ଆଇଁଷ ମୁଁ ସବୁ ଜିନିଷ ଖାଏ।
ହଁ ଆଇଁଷରେ କଣ ଭୋଉତ ଭଲ ଲାଗେ?
ଆଇଁଷରେ ଅଣୁ ବେଶୀ ମାନେ ଯେହେତୁ ଆମେ ବେଶୀ ତ ଗାଁ ଗହଳିର ଲୋ ତେଙ୍କୁ ମାନେ କଣ? ଏ ମାନେ ଚୁନା ମାଛ ହେରିଆ ଏଇ ସବୁ ଜିନିଷ ବହୁତ ଭଲ ଲାଗେ ଆଉ।
ଉଁ ହଉ।
ତି ବିଂଷ ଆଉ।
ଆଚ୍ଛା ତ ଆପଣଙ୍କୁ ଫାଷ୍ଟ ଫୁଡ୍ ହେରିଆ କିଛି ଭଲ ଲାଗୁନଥିବ?
ଅଁ ନାଇଁ ଭଲ ତ ଲାଗେ କିନ୍ତୁ ଫାଷ୍ଟ ଫୁଡ଼୍ ତ ସେଇ ଦିନଷକୁ ସେ ଖାଲି ତାକୁ ଅଁ କଣ ଗୋଟେ ଯୋଉ କହନ୍ତି ତାର ଅଲଗା ଅ ତାକୁ ରୁ ରୁ ପଟା ଦେଇ ଦଉଚନ୍ତି ତ ସେଥିପାଇଁ ସିଏ ଆମୁକୁ ମାନେ ତା ପାଟିଟାକୁ ଆହୁରି ସ୍ଵାଦ ବଢ଼ଉଛି କିନ୍ତୁ ଅ ସେଇ ଦିନଷ ଅପେକ୍ଷା ଅଁ ଏଇ ଦିନଷଟା ଅଧିକ ଭଲ ଲାଗେ ଆଉ ସେଇ ଦିନଷ ତ ଖାଲି ପାଟିକୁ ଚି କଣ କିନ୍ତୁ ଏଇ ଦିନଷ ତ ଆମ ଦେହ ପାଇଁ ଭଲ ମୁଁ ସେରା ଖାଏ କିନ୍ତୁ ଅଳ୍ପ ଅଳ୍ପ ଖାଏ।
ଓ ଆଚ୍ଛା ହଁ ସେ ଜିନିଷ ସବୁ ଯେମତି ଫ୍ରିଜରେ ରଖିକି ବହୁତ ଦିନ ତିନି ଚାରି ଦିନ ଚିକେନ ପକୋଡା ହଉ କି ଚାମିନ ଆମର ତାକୁ ସିଜେଇ ଗରମ ପାଣିରେ ରଖି ଦୋଉଚନ୍ତି ଦି ଚାରି ଦିନ ଲେଖା ରଖିଦେବେ ତା- ପରେ ଆମୁକୁ ବନେଇକି ଦେବେ ହୁଏ ମାନେ ଖାଲି ତାୱାରେ ବାସ୍ ଗରମ କରିବାର ଅଛି।
ହଁ ଯେମତି ଅଁ ହୋ ହୋଟେଲ ମାନଙ୍କରୁ ଆମର ଯୋଉ ଖାଇବା ସବୁ ଆସୁଚି। ସିଏ କଣ ମସଲା ଗୁରାକ ତାକୁ ପେଷ୍ଟ କରିକି ରଖି ଦୋଉଛନ୍ତି ଦି ତିନି ଦିନର ବି ମସଲା ଇଉ କରୁଚନ୍ତି ଆଉ ମାନେ ତାର ବି ତାର ସ୍ଵାଦଟା ଦେଖନ୍ତୁ ସିଏ ଆମର ସ୍ଵାଦ ବଢ଼େଇ ଦୋଉଚି ସତ ସିଏ ବିଭିନ୍ନ ପ୍ରକାର ମସଲା ବ୍ୟବହାର କରୁଚନ୍ତି ବୋଲି ବେ ମାନେ ସେ ମସଲାଟା ବଢ଼େଇ ଦୋଉଚି‌। କିନ୍ତୁ ଘର ଖାଦ୍ୟ ଖାଆନ୍ତୁ ଦେହଟା ଯେତିକି ମାନେ ତାପର ଦିନକୁ ଦେଖନ୍ତୁ ଆପଣଙ୍କୁ ଯେତିକି ମାନେ ଭଲ ଲାଗିବ ସେ ଜିନିଷ ଖାଆନ୍ତୁ ଦେଖନ୍ତୁ ଆପଣ କେ ଲାଗିବ ତ ଯାହା ହେଲେ ବି ହଁ।
ବାର ବାର ୟୁଜ କରୁଚନ୍ତି ନା ମାନେ ଗୋଟେ ତେଲରେ ଧର ଚିକେନ ପକୋଡା ଛାଣିଥିବେ ସେଇ ତେଲକୁ ଅଣ୍ଡା ରୋଲ ହଉ କି ଚାମିନ ହଉ ତା ଧେହରେ ବି ସେଇ ତେଲ ଆମେ
ଆଜ୍ଞା ତାପରେ ଅ ଆପଣ ଦେଖନ୍ତୁ ଅଁ ମାନେ ଯେତେବେଳେ ଆପଣ ହୋଟେଲରେ ବି ଯାଇଁକି ପହଞ୍ଚନ୍ତି ସେ ଆପଣଙ୍କୁ ମାନେ ବିଭିନ୍ନ କିସମର ଖାଦ୍ୟ ଦେଇ ଦୋଉଚନ୍ତି ମାନେ ବୋହୁତ ଜଲଦି ବି ଆପଣଙ୍କୁ ବୋହୁତ ମାନେ ଗରମ ଗରମ ଦିନଷ ଆଣିକି ଦେଇ ଦଉଚନ୍ତି। ସେ ଯୋଉ ସେଫ୍ ମାନେ ରହୁଛନ୍ତି ସେ କେତେ ଜଲଦି କରିକି ଆଣିକି ଦଉଛନ୍ତି ଏ ଏତେ ଦିନଷ ସିଏ କରୁଚନ୍ତି କେମିତି ଫ୍ରି ଫିଜରେ ଏ ଫ୍ରିଜରେ ଦେଖନ୍ତୁ ଅ ମାନେ ସବୁ କାଟି କୁଟିକି ଦିନଷ ସିଏ ଆଗୁଆ ରଖି ଦେଇଥିବେ ତାକୁ। ମାନେ ଫ୍ରିଜର ଭିତରେ ସେ ଦିନଷ ମାନେ କୋ ହଁ।
ବିଜିନେସ ନାଁ ତ ସିଏ ତାକୁ ବଢ଼େଇବା ପାଇଁ ତାଙ୍କ ସୁବିଧାଟା ଦେଖୁଚନ୍ତି ଲୋକମାନଙ୍କର ଦେହ ଖରାପ ହବ ସେମାନେ ସେଇଟା ଚିନ୍ତା କରୁନାହା ବାସ୍ ସେମାନେ ତାଙ୍କର କେମତି ବିଜନେସ୍ କରିକି ସେମାନେ ଟିକେ ଭଲରେ ତାଙ୍କର ମାର୍କେଟରେ ସିଏ ଟିକେ ପ୍ରଫିଟ୍ ପାଇବେ ତ ସି ସେ ମାନେ ଲାଇନ ରେ ଅଛନ୍ତି। ତେଣିକି ଲୋକମାନେ ଖାଇକି ଯାହା ବି ହୁଅନ୍ତୁ ତାଙ୍କର କିଛି ସେଇଟା ଫରକ ପଡ଼େନି ଲୋକମାନେ ଏପଟେ ତାଙ୍କୁ ପଇସା ଦେବେ। ତାପରେ ଦେହ ଖରାପ ହେଲେ ପୁଣି ଡାକ୍ତର ବାବୁ ସେମାନେ ଯୋଉ ସକ୍ସ ପକାନ୍ତୁ କି ବିଭିନ୍ନ ତାର ମସଲା ପକାନ୍ତୁ ସେମାନେ ଦେଖିବେ ସେ ମାନେ ଯୋଉଠି ଡେଏଟେ ପଳେଇଥିବ କି କଣ ହେଇଥିବ ଆମେ କଣ ଦେଖୁଛେ। ସେମାନେ ପୁରା ନେଇ ଆସିିବେ ତାକୁ ବନେଇକିନା ଦେଇଥିବେ ଆମେ ବାସ ଆମ ପାଟିିକି ଟେଷ୍ଟ ଲାଗିଲା ତ ଆମେ ତାକୁ ଖାଇଦଲେ ଆମକୁ ଭଲ ଲାଗିଲା କିନ୍ତୁ ଆମେ ଦେଖୁନେ ଆମ ଦେହଟା କେତେ ଖରାପ ହଉଛି।
କେତେ ଫୁଡ ପଏଜନ ହେଇଯାଉଛନ୍ତି ମାନେ ଆମେ ସେଠି ମାନେ ପୁଣି ବିଲ୍ ତ ଆଉ ମାନେ ସାଧା ସିଧା ରହୁନି ସେ ପୁରା ଯେମିତି ହଜାର ହଜାର ଟଙ୍କା ପୁରା ବିଲରେ ଆସୁଛି ତ ଆମେ ତାକୁ ସେ ଖାଇକି ଆସୁଛେ ତାପରେ ସେଠି ଛୁଆ ଆସିକି ବାନ୍ତି କଲେ ସେଏ କଲେ କୋଉଠି ଆଲାର୍ଜି ବାହାରିଲା। ତା ପାଇଁ ପୁଣି ପଇସା ଖର୍ଚ୍ଚ। ମାନେ ବିଭିନ୍ନ ଭେରାଇଟି ଉପାୟରେ ଧର ପଇସା ଖର୍ଚ୍ଚ ହଉଛି କିନ୍ତୁ ପାଟିକି ଯୋଉ ଆଗକୁ ଯୋଉ ଆଗରୁ ଯୋଉ ସବୁ ସ୍ଵାଦ ଟା ଆସୁଥିଲା। ସେ ସ୍ଵାଦ ଟା କଣ ଆସୁଛି ସେ ଖାଲି ସବୁ ବିଭିନ୍ନ ପ୍ରକାର ଖାଲି ମସଲା। ଆଗରୁ କୋଉ ମସଲା ବ୍ୟବହାର ହଉନଥିଲା ଏଇ ଯୋଉ ପ ଗୋଟେ ପୋସ୍ତକ ଶୁଣିଥିବେ? କୋଉଠି ମାନେ ଡାଲଚିନି ବଟା ହଉ ଏବେ କୌଣସି ବଟା ସବୁ ପାଉଡର ପାଉଡରରେ ପୁଣି କଣ ମିଶ
କଣ ମିଶୁଛି ଆମକୁ ଜଣା ନାହିଁ।
ହଁ ପ୍ରାୟତଃ ସବୁ ତ ରାସାୟନିକ ଉପରେ ଜିନିଷ ତିଆରି ହେଇଲାଣି ଆମେ କଣ ଜାଣିଛେ କଣ କଣ?
ହଁ ହଁ ଯେମିତି ଆଗରୁ ଆମର ମାନେ ଶିଳରେ ବଟା ହଉଥିଲା ଜିନିଷ ମାନେ ଶିଳ ବାଟା ଟା ଯେତେ ଟେ ମାନେ ପାଟିକି ଭଲ ଲାଗେ ଛେଚା ବି ହଉନା ଛେଚୁଥିଲେ ସେ ଜିନିଷ ଯେମିତି ହଁ। ଦେହ ପାଇଁ ବି ଭଲ ଥାଏ ଏବେ ତ ମାନେ ସେ ଜିନିଷ ସବୁ ଖାଇକି ମାନେ ଛୋଟ ଛୋଟ ପିଲାଙ୍କୁ ଦେଖ ଡାଇବେଟିସ ବ୍ଲଡ ପ୍ରେସର। ମାନେ ହାର୍ଟ ପ୍ରୋବ୍ଲେମ ବି ପ୍ରାୟ ବାହାରିଛି ବହୁତ କମ ବୟସ ତାପରେ ଆମ ଛୁଟି ତ ବହୁତ ମାନେ ଛୋଟ ପିଲାଙ୍କର ବି ଛୁଟି ପଚି ଯାଉଛି।
ହଁ ଚୁଟି ଝଡିବା ସମସ୍ୟା ଟା ବି ଦେଖନ୍ତୁ ଆଗରୁ ଲୋକମାନଙ୍କର ଚୁ ବହୁତ ହି ମୋଟା ଥିଲା ମାନେ ଏମିତି ମାନେ ବହୁତ ଲୋ କମ ଲୋକଙ୍କର ଚୁଟି ବହୁତ ପତଳା ଥାଏ ବହୁତ ମୋ ଟ ଥାଏ ମାନେ ସେମାନେ କେତେ ବଡ ବଡ ଖୋସା କରନ୍ତି କିନ୍ତୁ ଏବେ ଏତେ ଝଡୁଛି ଲୋକମାନେ ମାନେ ବିଭିନ୍ନ ପ୍ରକାରର ହେଇ ସେଥିପାଇଁ ବି ବିଭିନ୍ନ ପ୍ରକାର ସାମ୍ପୁ ୟୁଜ୍ କରୁଛନ୍ତି ଇ ସିଏ ମାନେ ବିଭିନ୍ନ ଭେରାଇଟି ରେ ଲୋକମାନାନଙ୍କୁ ଠକୁଛନ୍ତି ସେମାନେ।
ଆ ମାନେ ଆଗରୁ ସାମ୍ପ ନଥିଲା। ଆମ ଜେଜେମା ମାନେ ସେମାନେ ମାନେ ଗଛର ଗୋଟେ ଫଳ ଥାଏ ସେ ଫଳ ଆଣିକି ଲଗେଇକିନା ମୁଣ୍ଡ ସଫା କରୁଥିଲେ। ମାନେ ଏବେ ସେ ଚୁଟି ଝଡି ଯାହା ତ ଖାଉଛି ଚୁଟି ଝଡୁଛି ଝଡୁଛି ବିଭିନ୍ନ ପ୍ରକାରର ମାନେ ସାମ୍ପ ଯୋଉ ମାର୍କେଟ ରେ ମିଳୁଛି ତାକୁ ଲଗେଇଲାଠୁ ବି ଆହୁରି ଚୁ ଝଡି ଯାଉଛି କିନ୍ତୁ ଆମ ମନ ବୁଝେଇବା ପାଇଁ ଆମେ ତାକୁ ଲଗେଇବା ୟୁଯୁ କରିବା କଥା ବ୍ୟବହାର କରୁଛି କି ହଁ ଟିକେ ଛୁଟି କମି ଯାଉଛି କି କଣ। ତ ମାନେ ଆଗରୁ ଦେଖନ୍ତୁ ଜେଜେ ଜେଜେମା ଯେତେବେଳେ ଆମ ବୋଉ ମାନଙ୍କର ଛୁଟି ବହୁତ ମୋଟା ମୋଟା ଥିଲା ଆମ ଚୁଟି ଦେଖିଲା ବେଳକୁ ମାନେ ବହୁତ ମାନେ ଆମେ ଯେହେତୁ ଆମେ କେମିକାଲ ଜିନିଷ ଖାଉଛେ। ଆମ ପରିବେଶ ଟା ବି କେମିକାଲ ହେଇଗଲାଣି। ସବୁ ମାନେ କଳକାରଖାନା ବସିକି ତ ଧୂଆଁ ପୁରା। ନଷ୍ଟ କରିଦେଲାଣି ଆମ ପରିବେଶକୁୁ, ମାନେ ବାୟୁ ପ୍ରଦୂଷଣ ହେଲାଣି ତାପରେ କଳକାରଖାନାରେ ସବୁ। ପାଣି ଆସିକି ମିଶୁଚି। ସିଏ ସବୁ ନଦୀ ଜଳକୁ ପୁରା ଅପରିଷ୍କାର କରିଦଉଚି ଦୁସିତ। କରିଦଉଚି, ସେ ପାଣି ବି ଆମେ ପିଉଚେ। ସିଏ ବି ମାନେ ଖରାପ ହେଲାଣି। ଆଉ କିଛି ଆମ ମାନେ ପରିବେଶରେ ଯେମିତି ମାନେ ଗୋଟେ। କ୍ଲିନ ପରିବେଶ ଥାଏ ସେମିତି ନାହିଁ, ପରିବେଶ ପୁରା ପ୍ରଦୂଷଣ ହେଇଗଲାଣି।
ହୁଁ, ହୁଁ ସେଇଥିପାଇଁ ସ୍ୱାସ୍ଥ୍ୟ ବି ଖରାପ ହଉଚି, ଖାଲି ଯେ ମାନେ। ଆମେ କହିଦବା ଆମ ପାଖରେ ସବୁ ଜିନିଷ ଅଛି ଘର ଟା ସଫାସୁତୁରା ହେଇଗଲେ ହବନି। ମାନେ ଶରୀର, ମନ। ଗୋଟେ ପରିବେଶ ଉଭୟ ଯଦି ସବୁ ସୁସ୍ଥ ରହିବ ତାହେଲେ ମନଟା ସୁସ୍ଥ। ରହିବ ଆଉ। ମାନେ ଅ ଏବେ ଖାଦ୍ୟ ତ ଗଲା ସିଏ ଗଲା ପରିବେଶ ବି ନଷ୍ଟ ହଉଚି। ତା ଦେହରେ ପୁଣି। ଶରୀର ମାନେ ନଷ୍ଟ ହଉଚି, ତାପରେ ଲୋକ ବି ଏବେ କଳୁଷିତ ହେଇଗଲେଣି। ଆଉ ଲୋକଙ୍କର ବ୍ୟବହାର ବି ନାଇଁ ସାମାଜିକ ଯୋଉ ରୀତିନୀତି ଥିଲା।
ସେ ସବୁ ତ ଆଉ କିଛି ନାହିଁ, ଆଗ ଟାଇମରେ ମାନେ ରଜ ହଉ, କୁମାର ପୂର୍ଣ୍ଣିମା ହଉ। ମାନେ ଝିଅ ମାନେ ଏକାଠି ହେଇକି ଗୋଟେ ଯେମିତି ମାନେ ପର୍ବପର୍ବାଣୀ କୁ ମାନେ ମନଉଥିଲେ। ପାଳନ କରୁଥିଲେ ଏବେ ତ ସେଇ ଜିନିଷ ନାଇଁ ଏବେ ବାସ୍ ନୂଆ ଡ୍ରେସ୍। ପିନ୍ଧିଦବା ବାସ୍ ସୋସିଆଲ ମିଡିଆରେ କେମିତି ଆମେ ଫଟୋ। ଛାଡିଦବା ତ ଆମର ରଜ, କୁମାର ପୂର୍ଣ୍ଣିମା ସବୁ ବନିଗଲା। କିନ୍ତୁ ମାନେ ଆଗୁରୁ ଦୋଳି ନ। ଖେଳିଲେ, କାହା ଘରେ ନ ବୁଲିଲେ, ପିଠାପଣା ନ ଖାଇଲେ ଆମକୁ ଭଲ ଲାଗେନି। କିନ୍ତୁ, ଏବେ ତ ସେ ଜିନିଷ ନାଇଁ କାହା ଘରକୁ ବି ଛୁଆ ମାନଙ୍କୁ ଛାଡିଆକୁ ଡର ଲାଗୁଚି, କାହିଁକ ନା। ପରିବେଶ ଟା ହିଁ ସେମିତି ଖରାପ ହେଇଗଲାଣି କାହା ଘରକୁ ଗଲେ କଣ ହବ ଆମେ। କଣ ଜାଣିଚେ କୋଉ ଲୋକ କେମିତିଆ ଆମେ ତ ସେଇ ଜିନିଷ ବି ଜାଣିନେ ତ ଛୋଟ ଛୁଆ ମାନଙ୍କୁ ଛାଡିଆକୁ କଣ ବଡମାନଙ୍କୁ କଣ। କାହାକୁ ବି କୋଉଠିକି ଛାଡିବାକୁ ଡର ଲାଗୁଚି, ମାନେ ଯେମିତି ଲାଗୁଚି ଝିଅ ମାନେ ସେଫ୍ ନାହାନ୍ତି। କୋଉ ଜାଗାରେ ବି ସୁରକ୍ଷିତ ନାହାନ୍ତି ତ ସେଇଭଳିଆ ସବୁ। ସବୁ ଜିନିଷ ମାନେ ଖାଇବା ଆମେ ଖାଉଚେ ଖରାପ, ପରିବେଶ ଖରାପ। ଆମ ମାନଙ୍କର ଚିନ୍ତାଧାରା ବି ସବୁ ଖରାପ ହେଇଗଲାଣି ମାନେ ଖରାପ ଆଡକୁ ଯାଉଚି ଯୋଉଟା କି। କୋଉ ଦିଗରେ ବି ଆମେ ଭଲରେ ନା ଖାଲି। ବଞ୍ଚୁଚେ ଆମେ ଜାଣ, ଯେହେତୁ ଆମେ ଆସିଚେ ତ ବଞ୍ଚିବା କଥା ବଞ୍ଚୁଚେ।
ନିଜ ଲୋକ ବି ଖରାପ ହେଇଗଲେଣି ଧୀରେ ଧୀରେ। ମାନେ ଗୋଟେ ଆମେ ଭାବ। ଭାବିଥିବା କି ନାଇଁ ଇଏ ଆମର ନିଜର ଲୋକ। ନିଜ ଲୋକ ବି ଖରାପ ହେଇଗଲେଣି। ମଣିଷ କାହା ସାହାରରେ ବଞ୍ଚିବ କେବଳ ନିଜକୁ। ସାହାରା କରି ବଞ୍ଚିଆ କଥା, ଆଉ କାହାକୁ ମାନେ ସେମିତି ଭାବିଆ କଥା ନୁହେଁ।
ହଁ, ନିହାତି ଆଉ ମୁଁ ଏବେ ତ ମାନେ ଦେଖିବେ। ମାନେ ଯଦି ମାନେ ଝିଅ ମାନେ। କୁଆଡେ ଯିବେ କି କଣ ମାନେ ପୁଅ ମାନେ ତ ସେଇଟା। ତ ତାଙ୍କ ମାନେ ଉ ଆରମ୍ଭ ରଉଚି ସେମାନେ ହଇରାଣ କରିବେ ମାନେ। ତ ସେ ହିସାବ ରେ ମାନେ ମା ମାନେ ବି ରାଜି ହଉନାହାନ୍ତି ଯେ ଝିଅ ମାନଙ୍କୁ କୋଉ। ଜାଗାରେ ଝିଅମାନେ ସେଫ୍ ନାହାନ୍ତି, ଆମେ ସେଠିକି ଛାଡ଼ିବାନି। ଯଦି ସେଇ ପୁଅ ମାନଙ୍କ ମା ମାନେ ଟିକେ। ଯଦି ପୁଅ ମାନଙ୍କୁ ବି ସେତିକି ସଂସ୍କାର ଦିଅନ୍ତେ, ସେତିକି ତାଙ୍କୁ ଶିକ୍ଷା ଦିଅନ୍ତେ ହୁଏତ। ମାନେ କିଛି ମାତ୍ରାରେ କମିିବ, ତ ସେମାନେ କଣ? ଫ୍ରି ଛାଡି ଦଉଚନ୍ତି, ହଁ ପୁଅ ତ ଆଉ ପୁଅ ଯାହା କଲେ ଆରେ ସେଇ ପୁଅ ଟା ହିଁ ଗୋଟେ ଝିଅକୁ। ଖରାପ କରିବ, ଯଦି ସେ ଝିଅ ଖରାପ ସେ ଝିଅ ତମଝିଅ ହେଇଥାନ୍ତା କେମିତି ତମକୁ ଲାଗିଥାନ୍ତା? ତମେ ସେ ଜାଗାରେ ଛିଡା ହେଇଥାନ୍ତ ନା ନାଇଁ? ତ ସେଇଟା ମା ମାନେ ଘ ଘରର ସଂସ୍କାର ଟିକେ ପୁଅ ମାନଙ୍କୁ ବି ଦବା କଥା। ତ ଖାଲି ଝିଅ ମାନଙ୍କୁ ଦେଲେ ହବନି। ପୁଅ ମାନଙ୍କୁ ବି କିଛି ସଂସ୍କାର ଦବା କଥା।
ମାନେ ପୁରା ଝିଅ, ଝିଅ ମାନଙ୍କ ଉପରେ ଯୋଉଟା ଚାପ ପକଉଛନ୍ତି ତୁ ଏମିତି ଓଢଣୀ ପକା ସେମିତି ଚାଲେ, ଏମିତି ଖା, ଏମିତି ବି ପୁଅ ମାନଙ୍କୁ ବି ସେଇଟା ଜଗିବା କଥା। କି ପୁଅ ମାନଙ୍କର ବି ଗୋଟେ ସଂସ୍କାର ରହିବା କଥା। ସେମିତି ଅ ବାହାରେ କେମିତି ଗଲେ କୋଉମାନଙ୍କ ସହିତ କେମିତି ବ୍ୟବହାର କରିବା କଥା। କାହାକୁ କେମିତି ସମ୍ମାନ ଦବା କଥା। ସେଇଟା ବି ଭାବିଚିନ୍ତି ତାଙ୍କୁ ସ ମାନେ ଦବା ସେଇ ଶିକ୍ଷାଟା ତାଙ୍କୁ ଦବା କଥା।
ହଁ ନିହାତି। ଆଜିକାଲି ତ ମାନେ ସମସ୍ତେ ଭାବୁଛନ୍ତି ଆମେ ମାନେ ଯୋଉଟା କରୁଛୁ ଆମେ ସେଇଟା ଠିକ। ହେଲେ ସେ ଆଉ ମାନେ ପରିବେଶ କଥା ଚିନ୍ତା କରୁନାହାନ୍ତି ସମାଜ କଥା ଚିନ୍ତା କରୁନାହାନ୍ତି ଯେ ମାନେ ତମେ କର ହେଲେ ଟିକେ ଭଲ କାମ କର। ଖରାପ କାମ କରିକି ତାକୁ ଠିକ କହିଲେ ସେଇଟା ମାନେ ତମେ ତମ ହିସାବରେ ଠିକ କହିଲେ ତ ହବନି ନା। ସମାଜ ତାକୁ ଠିକ କହିବା ଦରକାର ପରିବେଶ ତାକୁ ଠିକ କହିବା ଦରକାର। ଆଉ ତମେ ଖାଲି କହିଦବ ଆମେ ଠିକ ଆମ ଛୁଆ ଠିକ। ସେଇଟା ତ ହବନି ମାନେ ଆମେ ସବୁ ହିସାବରେ ଆମେ ମାନେ ଅଛେ କେବଳ ମାନେ ଖରାପ ଜାଗାରେ, ଖରାପ ଖାଉଛେ, ଖରାପ ପିଉଛେ, ଖରାପ ମାନେ ଜଳବାୟୁ ବି ଆମର ଖରାପ। ମାନେ କୋଉ ଜିନିଷ ଆଉ ଭଲ ନାହିଁ। ହଁ ଆସ୍ତେ ଆସ୍ତେ ଖରାପ ହେଇ ହେଇ ଯାଉଛି ତ ଆମେ
କେବଳ ମଣିଷକୁ ଆଧ ମାନେ ଯେତେ ସବୁ ରହିଛି ମାନେ ସ୍ପିରିଚୁଆଲ ଯୋଉ ଜିନିଷ ଧାର୍ମିକ ଜିନିଷକୁୁ ଯିବା ଆଡେ ଦର୍ କାରେ। ସେଇ ସେଇଟାକୁ କୁ ହିଁ ଅନୁସରଣ କଲେ ମଣିଷ ବଞ୍ଚି ପାରିବ ନହେଲେ ନାହିଁ ଆଜିିକାଲି ଦୁନିଆରେ ମଣିଷ କାହାର ସାହାରାରେ ବି ବଞ୍ଚି ପାରିବନି। କେବଳ ଧା ଧର୍ମକୁ ହିଁ ମାନେ ସେ ନି ଜର ମାନେ ମାନିବା ଦରକାର।
ହଉ ଠିକ ଅଛି ଆପଣଙ୍କ ସହିତ କଥା ହେଇ ବହୁତ ଭଲ ଲାଗିଲା। ଆଉ ର
ଧନ୍ୟବାଦ। ଆଜ୍ଞା, ଆଜ୍ଞା। ଆପଣଙ୍କ ସହିତ ବି କଥା ହେଇକି ବହୁତ ଭଲ ଲାଗିଲା।
ଆଜ୍ଞା